ଆଜ୍ଞା ଆଜ୍ଞା ମ୍ୟାଡାମ ନମସ୍କାର ଆଉ କଣ କରୁଥିଲେ
ଏଇ ତ ଏଇ ବସିଥିଲି ଦେହ ଟିକେ ଭଲ ଏବେ ଟିକେ ଲାଗିଲା କାଲି ନାଇଁ କାଲି ଜମା ପୁରା ଝାଡ଼ା ଫଡ଼ା ହେଇକିରି ଅବସ୍ଥା ସାଙ୍ଗାତିକ ଆଉ ଆଜି ଟିକି ଭଲ ଲାଗୁଛି।
ଆଜି ଖାଇଲେ ଭାତ ଟିକେ ଖାଇଲେ
ହଁ ଭାତ ଖାଇଲି ବି ଦିନବେଳା ରାତିରେ ଆଉ ରୁଟି ଖାଇଲିନି କହିଲେ ସେ ଭାତରୁ ମୁଠେଇ ପଛେ ଖାଅ ଆଉ ରୁଟି ଖାଉନ।
ହଁ ଭାତ ଟିକେ ହେଲେ ଖାଇଲେ ଚଳିବ ମୁଠେ ଖଣ୍ଡେ ଖାଇଲେ ଚଳିବ ଆଜ୍ଞା ଆଜ୍ଞା।
ହୁଁ
ଆ ଖାଇବା ସବୁ ସରିଲାଣି କେତେ
ହଁ ହଁ ଏବେ ଆ ଅଧଘଣ୍ଟା ହେବ ସରିଲା
ଆଜ୍ଞା।
ହୁଁ ଆଉ ଘରେ ଅଛନ୍ତି ତ ଆଉ କେବେ ସରିଲାଣି ଆପଣଙ୍କର
ହଁ ଏଇ ଜଷ୍ଟ ତ ଖାଇକି ଆସିଲି ମୁଁ କହିଲି ନାଇଁ ଏବେ କାମ ସରିଲା ସବୁ ଆଉ ଟିକେ କଥା ହେଇଯିବା। ଆଜ୍ଞା,
ହୁଁ ଆଉ ଆଜି ରୋଷେଇ କଣ କରୁଥିଲି। ହଁ,
ଆଜି ଅ ଆଇଁଷ ବାର ନା ତ ଆଉ ସାଧା ଆଜି କିଛି ନାହିଁ।
ଆ ଦିନରେ ଦିନରେ ହେଇଥିଲା ନା ମଟନ ହେଇଥିଲା ଆଉ ସେ ରାତି ରାତିରେ ଥିଲା।
ହଁ।
ଆଉ ମା ମାନେ ହେଇଥିଲା ସେଇ ହିସାବରେ କି ରାତିରେ ଟିକେ ହେଇଯିବ। ଆଉ ଟିକେ ଖାଲି ସାଧାରାରେ ଏଇ ଆଳୁ ଭାଉଜ ଟିକେ ଆଳୁ ଟମାଟୋ ତରକାରୀ ଟିକେ କରି ଥିଲା କାଳେ ଦରକାର ହବ
କାଳେ କୋଉଠି ଦରକାର ହବ ଆଉ କିଏ କୋଉଠି ଦଦି ନ ଖାଇଲା ହାଁ। ହୁଁ,
ଟମାଟୋ ତରକାରୀ ଟିକେ ଖାଲି ଅଳ୍ପ କରି କରିଦେଇଥିଲା।
ହୁଁ, ହୁଁ।
ହଁ।
ନାଁ ଦେ
ହଁ, ଆଜ୍ଞା- ଆଜ୍ଞା-ଆଜ୍ଞା।
ହୁଁ।
ଆଉ ମାଉସୀ ଯୋଉ ଏ କରିବା କହିଲେ ଯୋଉ ଆପଣ କରନ୍ତି ନା ଲାଉ ପୋଡ ପିଠା। ହଁ ମ୍ୟାଡାମ ସେଇଟା କେମିତି କଣ କରନ୍ତି। ମାନେ ମୁଁ ଥରେ କଲି କିନ୍ତୁ ମୋର ଏଡେ ଟାଣ ହେଲା ଯେ ମୁଁ ତା ପ୍ରୋସେସ କିଛି ଜାଣି ପାରିଲିନି
ହଁ, ହଁ, ହଁ। ଲାଉ ପାଖାପାଖି କେଜି ଭଳିଆ ଆକାରର ଆଣିବେ।
ଗୋଟେ କେଜି ର।
ଗୋଟେ କେଜି ତାକୁ ଚୋପା ଛଡ଼େଇବେ। ଛଡ଼େଇକରି ତାକୁ ଛୋଟ ଛୋଟ ପିସ୍ କରିକରି ପ୍ରେସରରେ ତାକୁ ଆଗ ସିଝାଇଦେବେ। ମଞ୍ଜିପାଟ ମଞ୍ଜିପାଟ ଟିକେ କାଢିଦେଲେ ଆହୁରି ଭଲ। ହଁ ହଁ ସେମିତି କାଡ଼ି ଦେବେ କିମ୍ବା କଷି ଲାଉଟା ହେଲେ ଆଉ ଟିକେ ବଢିଆ। ମଞ୍ଜି ସହିତ ସିଝିଯିବ ସେ। ହଁ ତାପରେ ଅଧା କିଲେ ଖଣ୍ଡେ ଚାଉଳ ଭେଦେଇ ଦେବେ।
ଅଧକିଲେ ମାନେ କିଲେ ଲାଉ ହେଲେ ଅଧକିଲେ ଚାଉଳ।
ଅଁ, ହଁ। ଟିକି ଚାଉଳ ଟିକେ ଲାଉର ଭାଗଟା ଟିକେ ସ୍ମେଲ୍ଟା ଭଲ ରହିବ ନା।
ହଁ, ଆଜ୍ଞା, ଆଜ୍ଞା।
ଚାଉଳଟା ବାନ୍ଧିବ ଲାଉର ପୋଡ଼ପିଠାରେ ଆଉ। ତାପରେ ଚାଉଳକୁ ଭେଦେଇଲେ ଭେଦେଇକି ତାପରେ ତାକୁ
ବି ନରମ ହବ।
ନରମ ହେବ ଲାଉର ଭାଗଟା ଅଧିକା ରହିଲେ ପିଠାଟା ଟିକେ ନରମ ହବ।
ଆଜ୍ଞା।
ତାପରେ ଚାଉଳକୁ ଗ୍ରାଇଣ୍ଡିଙ୍ଗ କରିଦେଲେ। ଆଉ ଗ୍ରାଇଣ୍ଡିଙ୍ଗ କରିକିରି ହଁ ଚାଉଳଟା ବତୁରେଇ ଦେବେ। ବତୁରେଇ ଦେଲା ପରେ ଅଧଘଣ୍ଟା ଘଣ୍ ଟ ଛାଡିକି ଘଣ୍ଟା ଦି ଘଣ୍ଟା ହାଟେ ପାଖାପାଖି ବତୁରେଇ ଦେଲେ ବତୁରେଇଲା ପରେ ତାକୁ ଗ୍ରାଇଣ୍ଡିଂ କରିଦେବେ।
ଆଜ୍ଞା।
ଆଉ ତା ସହିତ ଯୋଉ ଲାଉଟାକୁ ସିଝେଇଥେବେ ଛୋଟ ଛୋଟ ପିସ୍ କରି ସିଝେଇ ଦେଇଥିବେ ତାକୁ ମଧ୍ୟ ବି ଗ୍ରାଇଣ୍ଡଂ କରିଦେବେ।
ଆଜ୍ଞା।
ତାକୁ ଗ୍ରାଇଣ୍ଡିଂ କରିକି ଚାଉଳ ସହିତ ସେଇଟାକୁ ମିଶେଇ ଦେବେ ମିଶେଇକିନି ତାପରେ ହଁ। ଆ ଆମ ହଁ ନ ତା ଚାଉଳ ସହିତ ଆକୁ ବି ଅଳ୍ପ ଅଳ୍ପ ପିସ୍ ପିସି ତା ଧିଏରେ ମିଶେଇ ମିଶେଇ କରି ବୁ ବୁ ଗ୍ରାଇଣ୍ଡିଂ କରିକି ବାଟି ଦେଲ ହଁ ମିଶିଗଲା ମିଶିଗଲା ପରେ ତାଧେରେ ବି ତମେ ମିଠା ଯିଏ ଖାଉଥୁବ ଗୁଡ ବି ଦବ। ଗୁଡ ଟିକେ ଦେଲ ତା ସହିତ ଯୋଉ ଗୋଲମରିଚ
ଗୁଡ ମିଠା ଅନୁସାରେ ଆଉ ଯେତିକି ମିଠା ପୁଁ ଚ ଦଳିବ ଦରକାର ସେତିକି ଆଉ।
ତାପରେ ଗୋଲମରିଚ ଦବ।
ଆଜ୍ଞା।
ଗୁଜୁରାତି ଆଉ ଉଁ ଖାଇବା ସୋଢା ଦବନି। ନଦେଲେ ବି ଲାଉର ଭାଗ ଅଧିକା ରହୁଛି ନା ନରମ ରହିବ।
ଆଜ୍ଞା।
ତା ସହିତ ଉଁ ତମେ ଯଦି ନଡିଆ ଛୋଟ ଛୋଟ କାଟି କିରି ତା ଦେହରେ ଦେଲ୍ ଦେଲ ତାକୁ ସବୁ ଏକାଠି ସବୁ ଯା କ ମିଶେଇବ ହଁ।
ସବୁ ସେ ଯୋଉ ଉଁ ବାଟଣଟା ବାଟି ହବ ତାଧେରେ ସବୁ ପକା ହେଇଯିବ ଆଉ।
ଉଁ ହଁ ନା ନା ବାଟି ସାରିଲା ପରେ ଏଗୁଡା ସବୁ ଗୋଳେଇବ ଏଇଟା ସବୁ ତ ହଁ ତାପରେ ଅଦା ଟି ଅ ହଁ। ତାପରେ ଅଦା ଟିକେ ଛୋ ଛେଚିକି ତା ଧିଏରେ ପକେଇଲ। ହୁଁ ସବୁ ପକେଇ ସାରି ମରିଚ ମରିଚ ଗୋଲମରି ଚ ଅଦା ଗୁଜୁରାତି ତା ସହିତ ନଡିଆ ଛୋଟ ଛୋଟ କରି କାଟିକି ପକେଇବ। ଆଁ ତାର ମିଠା ଅନୁସାରେ ତମର ତା ପ୍ରତିଶତ ବି ଲୁଣ ବି ଟିକେ ଦବ।
ଛେନା ଫେନା ପକେଇ ହବ କି ଦୁଧ ଛେନା ହେଲା କି ଦହି ଛେନା ହେଲା ପକେଇବ କି ହଁ ଦହି ଛେନା
ପକେଇବ ତା ଓପେରେ ପକେଇବ ଆଉ ଗୋଳେଇବନି।
ଆଜ୍ଞା ଆଜ୍ଞା।
ତାପରେ ତାକୁ ପ୍ରେସର ପୁରା ଗରମ ହେଇଯିବ ଗରମ ହେଇସାଇଲା ପରେ ତା ଧିଏରେ ଘିଅ ଟିକେ ଦବ ତ ସେଟା ଆଗେ ଗରମ କରିଦେଇକି ହଁ ହଁ। ଘିଅ ଦେଇ ଦବ ତିକେ ପ୍ରେସରଟା ତାତିଗଲା ପରେ ଘିଅଟି ଟିକିଏ ବି ଏ ହା ତେଲ ଉଁ ଲାଗିବ ଯେମତି ଟିକେ ବା ଉ ଉଷୁମ ଟିକେ ଆସିବ ଯେମିତି
ହଁ ଏଇଟା ପିଠଉଟା କେତେ ପାଣିଆ କରିବା ପୁରା ମାନେ ଇଟିଲି ଭଳିଆ କାଠ ରଖିବା ନା ଚ ଚକୁଳି ଭଳିଆ ପତଳା କରିବା ଚକୁଳି ଭଳିଆ ନାଉ କରିବେ ଆଜ୍ଞା ବ ବହଳିଆ କରିବେ। ଆଜ୍ଞା ବେଶୀ ବହଳ ନୁଅଁ ବେଶୀ ପୁରା ପାଣି ନୁଅଁ।
ବେଶୀ ପାଣି ନୁହଁ ମିଡିଲ୍।
ଆଜ୍ଞା।
ହୁଁ ତାକୁ କରିକି ଢାଳିଦେବେ ତା ସହିତ ଯୋଉ ଓପର ପ୍ରେସର କୁକରର ଯୋଉ ସିଟିଟାକୁ କାଢିଦେବେ।
ଆଜ୍ଞା। ଢାଳିଦେଲା ପରେ ଘ ଘଣ୍ଟାଏ ଦେଢଘଣ୍ଟା ଅ ଅଧଘଣ୍ଟା ଭିତେରେ ବି ହେଇଯିବ ଆଜ୍ଞା।
ହୁଁ ଅଧଘଣ୍ଟା ଭିତେରେ ହେଲେ ତାକୁ କାଢିଦେଲେ କାଢିବେ ତ ଥଣ୍ଡା ହେଇସାରିଲା ପରେ କାଢିବି ଆଉ ପ୍ରେସରଟାକୁ।
ଥିରେ ପ୍ରେସରରେ ବସିବ ଗ୍ୟାସରେ ଘଣ୍ଟାଏ ଅଧଘଣ୍ଟାଏ ଅଧଘଣ୍ଟାଏ। ଆଲ୍ କି ଆଉ ଗ୍ୟାସର ଫ୍ଲେମ୍ ଲୋ ରଖିବା। ଆଜ୍ଞା।
ହୁଁ ସିମ୍ ରେ ଦେଲେ କଣ ହେଉଛି ନା ସେ ଧୀରେ ଧୀରେ ହେବ କାହିଁକିନା ସିମ୍ ଦିଆହେଉଛି ନା। ଆଉ ତାପରେ ଧୀରେ ଧୀରେ ସେ ଜିନିଷଟା ଫୁଲିବ ହୁଁ। ଅଧଘଣ୍ଟା ଘଣ୍ଟାଏ ଅଧଘଣ୍ଟାରୁ ପଇଁଚାଳିଶି ମିନିଟ୍ ପର୍ଯ୍ୟନ୍ତ ତାକୁ ସିମିରେ ରଖିବେ ଆଉ।
ହଁ ହଁ ହଁ।
ତାପରେ ମଝିରେ ମଝିରେ ବି ତାକୁ ଟିକେ ଉପର ତ ସିଟି କଢା ହେଇଯାଇଥିବ ମଝିରେ ଟିକିଏ ଦେଖିକିରି ଟିକିଏ ଯେଉଁ ଖଡ଼ିକାରେ ଦେଖିବେ।
ଆଜ୍ଞା ନୂଆ ଯିଏ କରୁଥିବ ଟିକେ
ମଝିରେ ଟିକେ ଦେଖୁଥିବ ଆଉ ଦେଖୁଥିବ କାଳେ ସିଝିଛି କି ନାହିଁ। ଉପର ଫୁଲି ଯାଇଥାଏ କିନ୍ତୁ ମଝିରେ ଥାଏ ତାର କଞ୍ଚା ଭାଗ।
ଆଜ୍ଞା।
ହଁ ତାପରେ କାଢ଼ିଦେବେ ଆଉ କଣ।
ତା ସେ ଯୋଉ ନହଲେ ପକେଇ କି ଚାମୁଚ ଟିକେ ମାରିକି ଦେଖି
ହଁ ହଁ ଚାମଚ କି ଖଡିକା ଯାହାବି ହଉ ସେ ଯେମିତି ଖଡ଼ିକା ରେ ଲାଗିବନି ନା ନ ଲାଗିଲେ ଜାଣିବ ଯେ ସିଝିଲା।
ଆଜ୍ଞା।
ଆଉ ଲାଗିଲେ ତ ତା ମଝି ଅଂଶ ଟା ଟିକେ କଞ୍ଚାଳିଆ ଆ ଦେଖ ଅଠା ଅଠା ଲାଗିବ ଆଉ ହୁଁ। ତ ବନ୍ଦ କରିଦେବା ବନ୍ଦ କରିବାର ଘଣ୍ଟା ଦେଢ ଘଣ୍ଟା ପରେ ତାପରେ କାଢିବେ ଥଣ୍ଡା ହେଇଗଲେ ସେ ପେସରରୁ ଆସ୍ତେ କିନା ଧିରେ କିନା ବାହାରି ଯିବ।
ଆଜ୍ଞା।
ଘିଅ ଦେଇଥିବେ ଯୋଉ ପ୍ରଥମେ ଯୋଉ ପ୍ରେସରରେ
ଆଜ୍ଞା। ଛାଡ ଥଣ୍ଡା ହେଇଗଲେ ଆସ୍ତେକି ଥାଳିକି ବାହାରି ଆସିବ ଆଉ।
ବାହାରିକି ଆସିବ ଆଉ ବାହାରିକି ଆସିଲା ପରେ ତାକୁ ପିସ୍ ପାସ୍ କରି ଖାଇବାକୁ ଦେବେ ଆଉ ରଜ ପାଇଁ ଆଉ।
ନାଇଁ ଯୋଉ ଆମେ ସିଝେଇଲେ ଲାଉ ଟାକୁ ନ ସିଝେଇକି କଞ୍ଚା କରିହବନି?
କଞ୍ଚା କଲେ ଟିକେ ଟାଣ ରହିବ।
ଲାଉଟା ଟାଣ ରହିବ ନା ପିଛା ଟା ଟାଣ ରହିବ?
ନାଇଁ ନାଇଁ ପିଠାଟା ଟାଣ ରହିବ ଲାଉଟା ତ ତମେ କଞ୍ଚା ଦେଲ ନା ଲାଉଟା ସିଝିଗଲେ ପରେ ପୁରା ନରମ୍ ହେଇଗଲା।
ଆଚ୍ଛା ମୁଁ ବହୁତ୍ ଦିନ ତଳେ ଖାଇଥିଲି ଆଉ ସିଏ ମୁଁ ବି କରିନଥିଲି। ଆଉ ସେ ବୋଧେ ଏଇ କଞ୍ଚା ବାଟିକି ମୋ ନଣନ୍ଦ କରିଥିଲେ କି କଣ
ହଁ ହଁ।
ସିଏ ଟାଣ ପିଠା ପୁରା ହାଡ ଭଳିଆ ହେଲା କିନ୍ତୁ ଯେତେବେଳେ ହଁ। ତାଙ୍କ ଘରେ ଯେତେବେଳେ ହୁଏ ବହୁତ୍ ପୁରା ନରମ୍ ହୁଏ ଆଉ ବହୁତ ବଢିଆ ଲାଗେ। ସେଇଟ ସିଏ ସିଝେଇ କିରି ଦବ ହଁ ସିଏ ସିଝେଇ କିରି କରି ଦିଏ ବୋଲି ସେଟା ନରମ ହଁ।
ହଁ ମୁଁ ଏଇଟା ବି କେତେତ ବହୁତ ପ୍ରାଏ ବି କରେ। ହୁଁ ହୁଁ ହୁଁ ହେଲେ ଏଠି ଏବେ ଆଁ ତା ସ୍ମେଲ୍ ବି ମହକଟା ବଢ଼ିଆ ହୁଏ। ଏଇ ଯୋଉ ଚାଉଳ ପୋଡ଼ପିଠା ଅପେକ୍ଷା ଲାଉ ପୋଡ଼ପିଠାଟା ବ ବହୁତ୍ ବଢ଼ିଆ ଲାଗେ।
ଆଜ୍ଞା ଏଇ ଯୋଉ ଚାଉଳର ଗୁଣ୍ଡ ପୋଡପିଠା ନା ଚାଉଳ
ଚାଉଳ ହଁ ନାଁ ନାଁ ଚାଉଳ ଗୁଣ୍ଡ। ଚାଉଳ ଗୁଣ୍ଡକୁ ଜନ୍ତିକିରି କୋ ପୋଡ଼ ପିଠା କରନ୍ତି ରଜ ଦିନେ ସେଟା ଜନ୍ତିକିରି ତାପରେ ତାକୁ ପୁରା ଚୁଲି ଦେହେରେ ଯୋଉ କରନି
ଚୁଲିରେ ଯୋଉଟା କରନ୍ତି ହଁ।
ହଁ ହଁ ସେଇଟା ଆଗ ଚୋଉ ଜନ୍ତନ୍ତୀ ଆଉ ଗୁଡ଼ ପାଗ କରିକିରି
ନାଁଟା ଆହୁରି ବଢିଆ।
ଆଉ ଟିକେ ଭଲ ରହେ ଆଉ ତାପରେ ତା ଦେହରେ ବି ମଝିରେ ଯୋଉ ଚାଉଳ ଜନ୍ତ୍ ତା ଦେହେରେ କଣ ହୁଏ ନା ମଝିରେ କିିମତି ଦିଅନ୍ତି ଯୋଉ ଇଏ ଦିଅନ୍ତି ପୁର ଦିଅନ୍
ପୁର ଦଅନ୍ତିି ନଡିଆ ଛେନା
ନଡ଼ିଆ ଛେନା ପୁର ଦିଅନ୍ତି। ତା ଉପରେ ପୁଣି ଯୋଉ ସୋଦୁଅଟା ଥାଏ ତା ଉପରେ ଲଦିକିରି ତା ଉପରେ କଦଳୀପତ୍ର ଦେଇ ତାକୁ କରନ୍ତି।
ଆଉ ଜଣେ ଜଣେ ବି ଅଛନ୍ତି ମାଉସୀ ଯୋଉ କଣ କରନ୍ତି କି ଯୋଉ ପୁର ନଦେଇକିରି ଛେନା ଅ ଗୁଡରେ ତ ଗୁଡ ତ ଜନ୍ତୁଣୀରେ ପଡିଲା ଆଗ ଛେନାକୁ ବି ସେଇ ପାଣିରେ ମାନେ ଚୁନ୍ ଚୁନ୍ ଗୁଣ୍ଡ କରିକି ନଡିଆପାତି ଛେନା ଗୁଜୁରାତି ଗୁଣ୍ଡ ସବୁ ମିଶେଇ ଦିଅନ୍ତି କି ପିଠାର ଚାରିଆଡେ ରଇବ।
ଚାରିଆଡେ ରହିବ ସେମତି ଭି ଭି ବୋ ଜନ୍ତିଲା ବେଳେ ବି କରନ୍ତି ଜନ୍ତିଲାବେଳେ ସେଟାସ୍ ସବୁ ଯାଗ ସବୁ ଜିନିଷ ଗୁଡ଼ାକ ଏଖାଟି ଦିଅନ୍ତି ହେଲେ କଣ ହଉଚି ନାଁ ଯେମତି ଆମେ ଗୋଟେ ପିଠାଟା ଖା ଖାଇଲେ ମଝିରେ ପୁରଟା ଯେମତି ଆଉ ଟିକେ ଅଧିକା ଟେଷ୍ଟ୍ ଲାଗେ ଏଇଟା ପୁରା ମିଶିକି ରହିଲା ତ ତାର ଛେନାର ଏତେଟା ଆସିବନି ଇଏଟା।
ଏଇ କଁକି ଟିକେ ଯୋଉ ବୁମ୍ କାଟିଲା ବେଳେ ଭାଙ୍ଗିନାଇକି ତାହେଲେ ଏ ଯୋଉ ଗୁଣ୍ଡ ଗୁଣ୍ଡ ହେଇକି ଭାରି ଆସେ ସେଇତ ହଁ ମଝିରେ ରହିଲେ।
ଅଁ କେତେ ବିଭିନ୍ନ ପ୍ରକାରେ ଏ ଯୋଉ ଗୋଡେ ଇଏ ଉମେ୍ ଏ ଟିଲି ଟିଏ କରୁଚି ତା ଦେହରେ ବି ଯୋଉ ପୁରଟା ଦଉଚେ ମଝିରେ ‌ ଆଁ ଟିକେ ଦେଇକି
ହଁ ସେଇଟା ବୋହୁତ୍ ଭଲ୍ ଲାଗେ ଯୋଉ ଟିକେ ନଡିଆ ନଡିଆ ଛେନା ଟିକେ ପୁର ଦେଇ ଦେଇ ଇଟ୍ଲି ମଝିରେ କଲୁ ସେଟା ବଢିଆ ଲାଗେ ହଁ ଅ
ଏମତି ଆଉ ଆଉ ରଜ ବୁଳୁ କରିବେ ନା କଣ?
ହଁ ଆଜ୍ଞା ପୋଡ଼ ପିଠା ତ ମଷ୍ଟ୍ କରିବି ମାନେ ଏଇ ଯୋଉ ଇଜି ପ୍ରୋସେସ୍‌ଟା ପାଇଗଲି ପ୍ରେସର୍ ରେ ଏଇଟା ମତେ କରିଆକୁ ସୁବିଧା ହବ। ହଁ ଏଇଟା ନା ଝିଞ୍ଝଟ୍ ଅଛି ଚୁଲି ସମସ୍ୟା ତାପରେ ଗ୍ୟାସରେ ପୋଡ଼ ପିଠା ହେଇପାରିବନି ବ ମାନେ ମୋଟା ବାଲା। ହଁ ହଉଚି କିନ୍ତୁ ସେଇ ଯୋଉ ଛଟ୍ ଯୋକ ନଡିଆ ଯୋଉ ନଡିଆ ଚାଉଳ ବାଟିକିରି ଆଉ କ୍ଷୀରରେ ଜନ୍ତିିକିରି ହଉଚି।
ଆଁ ସେଟା କ୍ଷୀରେରେ ଜନ୍ତିକିି ହଉଚି ତମେ ବି ମଇ ଦାରେ ବି କରିପାରିବ ଗ୍ୟାସରେ ବି ପୋଡ଼ପିଠା।
ହଁ।
ସେ କରେଇ ଦେହେରେ ଲୁଣ ତଳେ ଦେଇକିରି ଲୁଣ ଅଧା କିଲେ ଖଣ୍ଡେ ଲୁଣ ପକେଇଦବ ଗୋଟେ କରେଇରେ ଦେଇଦେବ ତା ଉପରେ ଗୋଟେ ଷ୍ଟାଣ୍ଡ୍ ଭେଳିଆ ଗୋଟେ ଜିନିଷ ଟିଏ ଥୋଇଦେଲ ଷ୍ଟାଣ୍ଡ୍ ଯେମିତିଆ ଆମେ ତୋ ଯୋଉ ଏବେ ଏଇସବୁ ଯୋଉ ସବୁ ବାସ୍ ନା ହାଣ୍ଡି ଫାଣ୍ଡି ରଖିବା ପେଇଁ ଯୋଉ ଷ୍ଟାଣ୍ଡ୍ ରଖୁନାହାଁନ୍ତି ଷ୍ଟିଲର ସେମତିଆ ଷ୍ଟିଲର ହଁ ସେଇଟା ବି ପୁରା କରେଇ ଦେହେରେ ଯେମତି ଏଇ ଲୁଣଟା ଲୁଣ କେଜିଏ ଖଣ୍ଡେ ପାଖାପାଖି ଦେଇଦଲ ତାପରେ ଷ୍ଟାଣ୍ଡ୍ ଟା ଥୋଇଦଲ ତା ଉପରେ ଯୋଉ ଆମର ଯୋଉ ପ୍ୟାନ୍ ଯୋଉ ମିଳୁଚି କେକ୍ ପ୍ୟାନ୍ ସେ କେକ୍ ପ୍ୟାନ୍ ରେ ବି ତମେ କରିପାରିବ। ମୁଁ ବି ସେଥିରେ ବି ବହୁତ୍ ଓଭାନ୍ ଯେତବେଳେ ଖରାପ୍ ହେଇ ହେଇ ଗଲା ସେଇ ପିଲାମାନେ ସବୁବଳେ ଚାହିଁଲେ କ ଏ ଖାଇବା ପାଇଁ କେକ୍ କେକେ ଲେ ମୁଁ ସେଇଥିରେ ମଧ୍ୟ ବହୁତ ଥର କରିଛି ଲୁଣ ଧରେ ଥୋଇକିରି ଗ୍ୟାସ ରେ।
ସେଇଟା ବି ଦିନେ ବୁଝିବି କାହିଁ ନା କେ ର ପ୍ରୋସେସ ମୁଁ ଜମା ଜାଣିପାରେନି କେତେ ମାପରେ କେତେ ନେବ। ସେଇଟା ମୁଁ ଜମା ଜାଣିପାରେନି ଆଉ ଲୁଣ ଷ୍ଟାଣ୍ଡ ଏସବୁ ଜିନିଷ ମୋ ପାଖରେ ଅଛି। କିନ୍ତୁ ମୁଁ ବନେଇ ପାରେ ନା ଯେହେତୁ ତା ଭାଗ ମାପ ପାଏନି।
ହୁଁ ହୁଁ ହୁଁ।
କେତେ ଭିଡିଓ ଦେଖିଲେ ଯେତେ ୟୁଟ୍ୟୁବ ରୁ ଦେଖିଲେ। ତଥାପି ମୁଁ ଭାଗ ମାପ ପାଏନି ଫୁଲି ଫୁନି ଆଜ୍ଞା। ସେଇଟା ଆମେ ଆଉ କେତେବେଳେ ଦିନେ କଥା ହବା ତା ମତେ ସେଇଟା କହିବେ ଆପଣ କରିବା ଆଉ। ଆଜ୍ଞା ଆଜ୍ଞା ଆଞା ନମସ୍କାର।